ହ କଣ କରୁଛ?
ମୁଁ ଏ ନେ ବା ପୁଅ ଟାକୁ ଖୋଇଦଉଥିଲି ଯେ ସେ ଭାରି ବହୁତ କଷ୍ଟ କେତେ? କେତେ କଷ୍ଟରେ ତାକୁ ଖୋଇଦେଲି ଗାଡି ତାର ସବୁ କଥା ଥୋଇଲି ତା ଆଗରେ ସେ ମୋବାଇଲ ଟା ଡିଜେ ଲଗେଇକି ଦେଲି ଡିଜେ ବକ୍ସ ଦେଲି ସେ ତାର ଗୋଟେ ଛୋଟିଆ ବକ୍ସଟେ କିଣିଛି ସେ ତାକୁ ଦେଲି ସେ ଯୋଉଟେ ହାଇୱା ଗାଡି ଛୋଟ ହାଇୱା ଗାଡି ଅଛି। ତା ଭିତରେ ଲଗେଇକି ଇଁ ଖାଇଲା। ତାପରେ ହଉଛି ତାକୁ ବାରେଇକି ପୁଅରେ ଟିକେ ଖାଲି କଥା ହେଇଯାଇ ଟିକେ ଖାଲି ଟି ଟିକେ କହକି ତାକୁ ତିନି ବର୍ଷ।
ଓହୋ ଛୁଆ ଟା ଆଉ।
ହଁ ସିଏ ସ ମାନେ ଏଇଟା ଦିଅ ମାନେ ଏଇଟା ଦିଅ ଯଦି ନଦବ ସିଏ ତାର ସବୁ ଖେଳନା ହାଇବା ଜେସିବି। ଟ୍ରାକ୍ଟର ସେ ଉଡା ମାନେ ଉଡାଜାହାଜ ଯାଉ ଯୋଉ ଉଡିବା ପାଇଁ ଯୋଉ ସବୁ ତା ପାଖରେ ସବୁ। ଥୁଆ ହେଇଛି।
ହୁଁ ପାଇଲଟ ହବ।
କୁହନା ପାଇଲଟ ହଉଛି କି ସେ ଡ୍ରାଇଭର ହଉଛି କିଏ ଜାଣୁଛି ହାଇବା ଦି ତିନିଟା ଭାଙ୍ଗି ସାଇଲାଣି।
ଆ ସିଏ ଭଲ ଡ୍ରାଇଭର ହବନି ତାହେଲେ ଆଉ।
ସେ ହଉଛି ଆ ମୁଁ ମାନେ କହୁଛି ଆମ ଆମ ପଟରେ କେମିତି ମାନେ ଅ। ଷ୍ଟପରି ମାନେ ହରି ଗୋସାଇଙ୍କର ଠାକୁରଙ୍କର କେମତି ସ୍ଥାପନା ସବୁ। କଣ କରାଯାଏ ଆମ ସେପଟରେ କଣ କହିଲ ଆମର ବଡ ବିରାଟ ଗାଁ ଟେ ମାନେ ଆମ ଗାଁ ଟା ପୁରା ବହୁତ। ବଡ ଗାଁ ଟେ।
ହୁଁ।
ଦିଏ ଆମର ମାନେ ଗୋଟେ ଜାଗାରେ ଅଷ୍ଟ ଯୋଉ ହରିବଂଶ ବସନ୍ତି। ମାନେ ଟୋଟାଲି ଗାଁ ଟାଁ ଆମର ହଉଛି ସେଥିରେ ଭାଗ ନିଅନ୍ତି।
ହୁଁ।
ଏ ମାନେ ଭାଗନୀଅନ୍ତି କଣ କହିଲ ଆମ ଗାଁରେ ଜଣେ ମାନେ କିର କୀର୍ତ୍ତନ ଦଳ ଅଛନ୍ତି ଯେ ସିଏ ଷାଠିଏ ପିଲା ଯୋଉ କୀର୍ତ୍ତନ କରନ୍ତି ସବୁ ଗାଁ ମାନଙ୍କରେ ଯାଇକିନି। ସିଏ ମାନେ ସେମାନେ ଗୋଟେ ଟିମ୍ ଅଛନ୍ତି ସେଏ ହଉଛନ୍ତି। ଷାଠିଏ ଜଣ ଷାଠିଏ ଜଣ ମାନେ ଘର ପିଛା ମେମ୍ବର ଜଣେ କୋଉ ଘରୁରୁ ନଥାନ୍ତି। ଏମିତି ସେ ଷାଠିଏ ଜଣ ମେମ୍ବର କରନ୍ତି ସେମାନେ ସେ ଅଷ୍ଟପରୀ ଟା ମନେ ସ୍ଥାପନ କରନ୍ତି। ଏ ତାଙ୍କର ତାଙ୍କର ଚାନ୍ଦା ଯେତିକି ସେ ସେ କରିଥିବେ। କିନ୍ତୁ ଟୋଟାଲ ଗାଁ ଟା ସାରା ଆମର ସେଇ ଯୋଉ ହରିବ ମାନେ ଇଏଙ୍କର। ଭାଗ ଥାଆନ୍ତି।
ହୁଁ ହୁ।
ହଁ ତା ଆମର ହଉଛି ମାନେ ସେ ସେମାନେ ଯେତିକି ଚାନ୍ଦା ଦିଅନ୍ତି ତାଙ୍କର ହେଇଯାଏ ଲଖେ ଦେଢ ଲକ୍ଷ ଟଙ୍କା ହେଇଯାଏ। ଆମର କିନ୍ତୁ ଆମେ କମ୍ପଲସରି ଆମ ଘର ମେ ମ ପିଛା। ସମତେ ଖୁସି ରେ ସେଠି ମାନେ ସମସ୍ତେ ପଇସା କିଏ ଚାଉଳ ମାନେ ବସ୍ତା ବସ୍ତା ମ ସବୁ ଦିଅନ୍ତି। ତାପରେ କମ୍ପଲସରୀ ସେ ଗାଁ ଟାଙ୍କର ଝିଅଙ୍କୁ ଡାକନ୍ତି। ଟୋଟାଲି ମାନେ ଲୋକ ହେବେ ବାର ତେରଶହ ଚଉଦଶହ ଭଳିଆ ଲୋ କୋଉ ମାନେ ସେ ଗାଁ ଟାରେ।
ହୁଁ।
ହୁଏ ତାପରେ ଆମର ସେ ତିନି ଦିନି ଆଙ୍କ ସବୁ ମାନେ ଏଁ ଭୋଜି ହୁଏ ମାନେ ଭୋଜି ଟା ହୁଏ ଯେ ମାନେ ଧର ଆଜି ଭୋଜି ହେଲା ଟୋଟାଲି ବାରଶହ ତେରଶହ ଲୋକ ଖାଇବେ ନା ଏ ସେମାନଙ୍କ ପାଇଁ ଏଁ ପରିବା କଟା ହବ। ଅ ପାଣି ମାନେ ବଢା ବଢି କରିବା ସବୁ ସେଇ ଯୋଉ ଲୋ ସେମାନଙ୍କ ଭିତରେ ସବୁ ଆମର ଗୋଟେ ମିଟିଂ ହୁଏ ଗୋଟେ ଦିନ ଆଗୁରୁ ହଁ ମାନେ କିଏ ବାଢିବା ପାଇଁ ରହିବେ। କିଏ ମାନେ ପରିବା କାଟିବା ଦାଇ ମାନେ ପରିବା କାଟିବା ସ୍ତ୍ରୀ ଲୋକ ମାନେ-ମାନେ ଆମ ଗାଁ-ଗାଁ ସବୁ ଷ୍ଟଲ ସିଷ୍ଟମ୍ ହେଇଚି ମାନେ ସବୁ ସାହିରେ ଗୋଟେ-ଗୋଟେ ଟେଣ୍ଟ ମରା ହେଇଥିବ।
ହଁ-ହଁ।
ସବୁ ସାହିରେ ଟେଣ୍ଟ ମରା ହେଇଥାଏ ସବୁ ସା ଗାଁ ଟାଁ କ ପୁରା ରାସ୍ତା ବି ପ୍ରାୟ ଲିଚୁ ଲାଇଟ୍ ରେ ସଜା ହେଇଥିବ। ଆ ଏଇ ମାନେ ଏଇ ଏଇ ସାହିକି ଏତିକି ପରିବା ଆସିବ ସିଏ ଜଣେ-ଜଣେ ବୋଲି ଟାଟା ମେଜିକ ଧରିକି ବୁଲୁ ଥିବ ସିଏ ମାନେ ସାହି-ସାହି ବୁଲେ ଏଇ ଷ୍ଟଲ୍ ରେ ଏତିକି ପରିବା ଦବ ସେ ଷ୍ଟଲ୍ ରେ ସେତିକି ପରିବା ଦବ ସେ ଯେମିତି କାଟି ସାରିବେ ଠିକ୍ ତାର ଟାଇମ୍ ଥିବ କେତେ ସମୟ ଭିତରେ ସିଏ ଆସିକି ଫୁଣି ସବୁ ଷ୍ଟଲ୍ ରୁ ପରିବା ଯିଏ ଯୋଉ ଗୁରା କାଟି ସାରିଥିବେ, ପୁଣି ନେଇକି ସେ ଠି ମାନେ ରୋଷେଇ ଖାନ୍ଦାଶାଳରେ ଦବ।
ମାନେ ଗୋଟିଏ ଜାଗାରେ ହୁଏ ବୋଧେ ଆଉ।
ହଁ ଭୋଜି ଟା ହୁଏ ଗୋଟେ
ନାଇଁ-ନାଇଁ ଯୋଉ ପ୍ରହରୀ ହୁଏ ଅଷ୍ଟପ୍ରହରୀ କୀର୍ତ୍ତନ୍ ଟା ହୁଏ ଠାକୁରଙ୍କର ସେଇଟା ବି ଗୋଟେ ଜାଗାରେ ହୁଏ।
ହଁ ଗୋଟିଏ ଜାଗାରେ ଅଷ୍ଟପହରି ଟା ହୁଏ ଆମର କିନ୍ତୁ ସବୁଆଡେ ଆମ ଗାଁ ଟାଙ୍କ ସବୁ ସେଇଥିରେ ମାନେ ଥାଉ।
ହଁ।
ଷାଠିଏ ଜଣ ମାନେ ଆମ ଗାଁର କଣ ଷାଠିଏ ଜଣ ଲୋକ କି ମାନେ ଷାଠିଏ ଜଣ ଅହ ଯୋଉ ମାନେ କୀର୍ତ୍ତନ କରନ୍ତିନି ହଁ କଳସ ଯୋଉ କଳସ ଧରି କୀର୍ତ୍ତନ କରନ୍ତି ସେମାନେ ବି ସେଇମାନେ ସେ ଅଷ୍ଟପ୍ରହରୀ ଟା ତିଆରି କରଚନ୍ତି। ଯେହେତୁ ତିଆରି କରିଚନ୍ତି ଆମେ ସମସ୍ତେ ଆମ ଗାଁ ଟାଙ୍କ ମିଶିଚୁ। ଆମର ଖୁସିରେ ମିଶିଚୁ ସେମାନଙ୍କର ଭାଗ ମାନେ ଇଏ ଅଛି କିନ୍ତୁ ଆମେ ଖୁସିରେ ମିଶିଚୁ। ଖୁସି ରେ ମିଶୁଚୁ ଆମେ ସେମିତି ସବୁ ଖୁସିରେ ପଇସା ପତ୍ର ସମସ୍ତେ ଯିଏ ଯେତେ ଯାହାକୁ ଯେ ତେ ମିଳିଲା ଆଉ ଖାଇବାଟା ହଉଚି ସବୁ ସାହି-ସାହି କି ଗୋଟେ ଷ୍ଟଲ୍ ସିଷ୍ଟମ୍ ହେଇଚି, ସବୁ ମାନେ ଏଁ ଟେଣ୍ଟ ମରା ହେଇଥିବ ସେଠି ସେମାନେ ଖାଇବେ, ସେଗୁରା ସବୁ ଦାୟିତ୍ୱରେ ରହିଥିବେ କିଏ ମାନେ ତାଙ୍କ ପାଖକୁ ବୋହିକି ନବ ଏଇ ଷ୍ଟଲ୍ ରେ କିଏ ରହିଚି ସବୁ ମାନେ ସେମ୍ତି ହୁଏ ତିନି ଦିନି ଯାକ ହୁଏ ମାନେ ଆମେ ସବୁ ଝିଅ ଝିଅଣି ମାନେ ସେଇଟା ଗୋଟେ ଭଲ ମଜ୍ଜା ଲାଗେ।
ରୋଷେଇ ହଉନଥିବ ଗାଁ ରେ ଆଉ।
ନାଇଁ ଘରେ ଟୋଟାଲି ରୋଷେଇ ନାହିଁ, ତାପରେ ଖାଇବା କଣ କହିଲ ମାନେ ସଖାଳେ ଦେବେ ଟିଫିନି ଖାଇବାକୁ।
ହୁଁ।
ମାନେ ସେଠି ଜଳଖିଆ ବି ତିଆରି ହୁଏ, ମାନେ ସିଙ୍ଗେଡା, ପୁରୀ, ତରକାରୀ ସବୁ ହୁଏ। ସକାଳେ ଜଳଖିଆ ଦେବେ, ବାରଟା ବେଳକୁ ମିଲ୍ ଦେବେ ପୁଣି ରାତି ବେଳକୁ ଗୋଟେ ମିଲ୍ ଦେବେ।
ହୁଁ।
। ନାଇଁ ଏନ୍ତି ମାନେ ସେଇ ମାନେ ଆମ ପଟରେ ସେ ଅଷ୍ଟପ୍ରହରୀ ଟା ଏନ୍ତି ମାନେ ହୁଏ ଭଲ ଭଲ ମାନେ ବଡ- ବଡ ଖୁସି ଲାଗେ ମଜ୍ଜା ଲାଗେ।
ତମେ ଡାକୁନ ଆମେ ଯିବୁ ଗୋଟେ ବର୍ଷ ଦେଖିକି ଆସିବୁ ସମସ୍ତେ।
ଓହୋଃ ଆସିବ କୋଉଦିିନ। ଆଉ ଆମ ପଟରେ କଣ କହିଲ ଆମର ହଉଛି ସେପଟ ଲାଇନ ସେଟା ତ ନାଁ ଟା କହି ହେବନାହିଁ ମୋବାଇଲରେ ଆଉ ହଉଛି ଆଉ ଆମ ପଟେ ଯାତ୍ରା ହୁଏ, ଆମର ପୁରା ଦି ଦିଇଟା ପାର୍ଟି ନାଚନ୍ତି। ମାନେ ସାତ ରାତି ପାଞ୍ଚ ରାତି ଏମିତି ହୁଏ ଯାତ୍ରା ବଡ ବଡବଡ ପାର୍ଟି ସବୁ ନାଚନ୍ତି। ଆଉ ଦୋକାନ, କଣ କହିଲ?
ଅଷ୍ଟପ୍ରହରୀରେ ଏତେ ହୁଏ?
ନାଇଁ ଅଷ୍ଟପରୀରେ ଖାଲି ଏତିକି ହୁଏ ଖାଲି ଯୋଉ ଗୋଟେ ଦୋଳି ଆସେ ମାନେ ଡିଆଁ ଛୁଆ ଡିଅନ୍ତି ଛୋଟ ଛୁଆ ଡିଅନ୍ତିନି ଯୋଉ ଡିଆଁ ସେଇଟା ପଡେ, ଦୋକାନ ପଡେ ଆଉ ଛୁଆ ସେଲଫି ଟେଣ୍ଟ ମରା ହୁଏ ସେଲଫି- ଫେଲଫି ନବା ପାଇଁ ମାନେ ସ୍ଟେଜ୍ ତିଆରି ହୁଏ।
ହୁଁ।
ଏମିତି ହଏ ଆଉ। କିନ୍ତୁ ଆମ ଗାଁ ରେ ଆମର ଯୋଉ ଯାତ୍ରା ହୁଏ ଚୈତ୍ର ମାସରେ ଯୋଉ ହିଙ୍ଗୁଳା ଯାତ୍ରା, ହିଙ୍ଗୁଳା ମା ଙ୍କର ପୂଜା, ସେଇ ହଁ ସେଇ ଚୈତ୍ର ମାସରେ ଆମର ଗୋଟେ ଯାତ୍ରା ହୁଏ ମାନେ ପାାର୍ଟି ନାଚନ୍ତି ବଡ ପାଟି ନାଚେ। ଆମ ଗାଁ ଟାରେ ମାନେ ହଉଛି ଦୋକାନ ବଜାର ସବୁ ପଡେ ମାନେ ମିନିମମ ପାନ ଦୋକାନ ଷାଠିଏ ସତୁରିୀ ପଡେ ଆଉ ଏଁ ସବୁ ଷ୍ଟଲ ସିଷ୍ଟମ ହେଇଥିବ ସବୁ ଖାଇବା ଦୋସା ଆଉ ହଉଛି ଠୁଙ୍କା ପୁରୀ ଏରା ସ ସବୁ ବଡ ବଡ ଦୋକାନ ପଡେ। ଆଉ ସବୁ ଟ୍ରେସନାରି - ଫ୍ରେସନାରି ବହୁତ ଦୋକାନ ପଡେ। ଆଉ ସେଠି କଣ କହିଲ ମୀନା ବଜାର ନୁହେଁ ତ ସେ ମୀନା ବଜାର ଜିନିଷ ଠୁ ସେ ଆହୁରି ଭଲ ଭଲ ଜିନିଷ ପଡେ। ସବୁମାନେ ଟଙ୍କାଠୁ ପାଞ୍ଚ ଟଙ୍କା କଣ ଦଶ ଟଙ୍କା କଣ ସବୁ କିଛି ପାଇବେ ବହୁ ସୁବିଧା। ସବୁ ସୁବିଧା କିନ୍ତୁ ଆମର ସେଠି କଣ କହିଲେ ଗୋଟିଏ ସୁବିଧା କଣ କହିଲ ଗୋଟେ ଛୋଟ ପା ପାଞ୍ଚ ବର୍ଷର ଝିଅଟେ ବି ଯଦି ଚାହିଁବ ହେଙ୍ଗୁଳା ଯାତ୍ରା ଟା ସେ ବା ବୁଲିକି ଆସିପାରିବ।
ହଁ?
ହଁ ମାନେ ସେଠି ଗୋଟେ ଛୁଆ ଚୋରି ନାହିଁ କି ଗୋଟେ ଖରାପ କାମ ଆଜି ଝିଅ ମାନେ ଅଛନ୍ତି କିଏ କୁଆଡେ ନେଇଯିବ ଟା ଆଉ ମାନେ ଆମ ଗାଁ ମାନେ ଗାଁ ରେ ସୁରକ୍ଷା ପିଲା ବି ଅଛନ୍ତି। ଆଉ ଯିଏ ହଜିବନି ବିଏ ସେ ଗାଁ ରେ। ଆଉ ଯଦି ଯିଏ କୋଉ ଗୋଟେ କଣ ଟିକେ କାହାକୁ ଟାଣିଦେଲା କି କଣ ଭିଡି ଦେଲା କୋଉ ଝିଅକୁ ତାକୁ ସାଙ୍ଗେ ସାଙ୍ଗେ ଧରି କଷିକି କଂକାଳେ କୁଟିବେ କୁଟିବେ ତାକୁ ଗୋଟେ ଘରେ ପୁରେଇ ଦେବେ ତା ସକାଳ ପାଇଲେ ତାକୁ ଜୋରିିମନା କହିବେ ଦେ ଏତିିକି ଟଙ୍କା ଯାଇକି ତା ଘରକୁ ବିଦା କରିବେ, ସେ ସେକଣ୍ଡ ଟାଇମ ଆଉ ଏମିତିଆ କାମ କରିବନି।
ହୁଁ ସେଟା ଠିକି।
ଆଉ ସେଇଠି ଆମ ଗାଁରେ ସମସ୍ତେ ମାନେ ଆମ ସେପଟ ଲାଇନିରେ ପୁରା ଡାକେ। ଆମ ଯାତ୍ରା ଟା ମାନେ ପୁରା ମାନେ ଏମିତିଆ ସୁବିଧା ଅଛି ବୋଲି।
ହଁ ନାଇଁ ଆମର ବି ଅଷ୍ଟପ୍ରହରୀ ହୁଏ, ଆମର ବି ବଡ ଗାଁ। କିନ୍ତୁ ପ୍ରତି ସାହିରେ ହୁଏ ଅଷ୍ଟପ୍ରହରୀ, ଚବିଶି ପ୍ରହରୀ
ହୁଁ ହୁଁ ହୁଁ।
ଚବିଶି ପ୍ରହରୀ ଅଷ୍ଟ ପ୍ରହରୀ ହୁଏ କୀର୍ତ୍ତନିଆ ସବୁ ବାହାରୁ ବି ଆସନ୍ତି ମାନେ ଗାଁରୁ ଆସିବେ ସବୁ ଦଳ ଦଳ ହେଇକି ତାବାଦେ ବାହାରୁ ବି ସବୁ କୀର୍ତନିଆ ଡାକନ୍ତି ଆଠଦଳ ଦଶଦଳ ଏମିତି ଡାକ ନ୍ତି ସେମାନେ ଆସିବେ ପୁରା କରିବେ ତାପରେ ନଗର ହବ ଗୋଟେ। ନଗର ଦିନ ଆମର ବଢିଆ ହୁଏ।
ହଁ।
ପାଟି କରୁଚନ୍ତି ଉପରେ।
ସାାଇଟ ହେଇ ଯାଅ ଟିକେ।
ଆଉ ହଁ ଆମ ପୁଅ ଟା ଟିକେ ବ୍ୟସ୍ତ ଇଏ ହଉଚି ତ।
ହଁ ଆମର ଗୋଟେ ନଗର ହୁଏ ସେ ନଗରରେ ମାନେ ସବୁ ଯେତକ କୀର୍ତ୍ତନୀଆ ଆସିଥିବେ ତିନି ଦିନିଆଁକ ସେ ନଗରରେ ସମସ୍ତିଙ୍କି ଡକାହବ। ସବୁ ପୁରା ଗାଁ ଟାଙ୍କ ବୁଲିବେ କୀର୍ତ୍ତନ କରିକିନା ତାପରେ ଛୋଟ ଛୋଟ ଛୁଆ ଯାଉଥିବେ। ତାଙ୍କୁ କୋଉଠି କିଏ କାହାର ମାନସିକ ଥିବ ପଣା କରିକି ପିଏଇବେ। ଆଉ ଚକଲେଟ ସବୁ ପ୍ରତି ଘର ଘର ଲୋକ ଚକଲେଟ ଫୋପାଡିବେ ରାସ୍ତାରେ। ଛୋଟୋ ଛୋଟୋ ଛୁଆ ମାନେ ଗୋଟେଇବେ ନେବେ, ଆମର ଏମିତି ହୁଏ ଅଷ୍ଟପ୍ରହରୀ। ଆଉ ଅଷ୍ଟପ୍ରହରୀରେ ସବୁ ଝିଅମାନେ ତ ଗାଁକୁ ଆସନ୍ତି ସବୁଆଡେ ଯେମିତି ଆସନ୍ତି ଆମର ବି ସେମିତି ଆସନ୍ତି। ଆଉ ରୋଷେଇ ବି ହୁଏନି ଘରେ ତିନି ଦିନି ଆଙ୍କ ସେଇଠି ମନ୍ଦିରରେ ସମସ୍ତେ ଖାଆନ୍ତି।
ଆଉ ଏଠି ହଁ ସେମିତି ହୁଏ। ତାପରେ କଣ କହିଲ ସେ-ଆଉ ଏତେ ଲୋକ କୀର୍ତ୍ତନୀୟ ଆସନ୍ତି ମାନେ ରହି ଉଁ ଆ-ମାନେ ରୁହନ୍ତି ମାନେ ଏତେ ଲୋକଙ୍କର ଦାୟିତ୍ଵ ଲାଷ୍ଟେ ଦିନ ନେଇପାର ମାନେ ବହୁତ କୀର୍ତ୍ତନୀଆ ଆସନ୍ତି ନା। ତିନି ଦିନି ହୁଏ ନା।
ହୁଁ। ଆମର ସଜାସୁଜି ଟା ଯୋଉ ଅଷ୍ଟପ୍ରହରୀରେ ବଢିଆ କରନ୍ତି। ଯୋଉ ନିତାଇ ଗୌରଙ୍ଗ ଠାକୁର ତାଙ୍କର ଫଟୋ ପୁରା ଚାରି ପଟେ ଦିଆଯାଇଥିବ ଯୋଉ କୁଞ୍ଜ ସଜା ଯାଇଥିବ। ଉପରେ ପୁରା ଫୁଲ ବଢିଆ ବାଗେରେ ଦିଆଯାଇଥିବ ଗେଟ୍ କରାଯାଇଥିବ ଲିଚୁ ଲାଇଟ୍ ଯେତେ ମାନେ ଘରଅଛନ୍ତି ସମସ୍ତଙ୍କ ଘର କଭର କଲା ଭଳିଆ ପୁରା ଲିଚୁ ଲାଇଟ୍ ସଜା ହେଇଥିବ ଗେଟ୍ ଦିଆଯ ଗେଟ୍ ଟା ବଢିଆ ବାଗେରେ ସଜାହବ। ଅଷ୍ଟପ୍ରହରୀ ତ ଆମ ପଟେ ବି ଭଲହୁଏ।
ହୁଁ ପାଁ ଆମର ସେଇଁତି ହେଇଚି।
ମହା ମନ୍ତ୍ର ସେଠି ବୋଲାହୁଏ ଆଉ।
ହଁ। ଆଉ ହଉଚି ରୋଷେଇ ସାରିଲେଣି?
ରୋଷେଇ ଚାଲିଚି ଆ କଥା ହେଲି ତମ ସାଙ୍ଗେରେ ଟିକେ ଆଉ।
ହଁ। ମୋର ସେମିତି ଅଧା ରୋଷେଇ ହେଇଚି ମୋ ପୁଅ ଟାକୁ ଶୋଇ ପକେଇବି ତାପରେ ଯାଇଁ ଫୁଣି ରୁଟି କରିବି। ଆଉରି ପୋଟଳ ଭାଜିବି ବାଇଗଣ ଭଜା କରିବି।
ତ ହବ ତମେ ଆସିବ ଆମ ଗାଁକୁ। ବୁଲିକି ଯିବ ହେଲା ଆସିବ ଦେଖିକି ଯିବ‌। ହଁ ଅଷ୍ଟପ୍ରହରୀଟା ଏଟା ଗୋଟେ ଠାକୁରଙ୍କ କାମ। ହରି ଠାକୁରଙ୍କର ତାଙ୍କ ନାମ ଉଁ ପ୍ରଚାର ପ୍ରସାର ସବୁ ହଉଚି ତାଙ୍କର ଏଥିରେ କୀର୍ତ୍ତନିଆ ମାନେ ବାହାରୁ ବି ଆସୁଚନ୍ତି। କେତେ ଖୁସି ହଉ କେତେ ବନ୍ଧୁବାନ୍ଧବ ଆସୁଛନ୍ତି ସାଙ୍ଗସାଥି ସମସ୍ତେ ଆସୁଛନ୍ତି ତମେ ବି ଆସିବ। ଗୋଟେ ଖୁସି ହବା ଆଉ।
ହ ହଁ!
ହଉ ହଉ ମୁଁ ରଖୁଚି ଆଁ ପରେ କଥା ହେବା କେତେବେଳେ ଆଉ।
ଅହ।